ଓ।
ହଁ ଭଏସ କ୍ଲିୟର ଶୁଣାଉଛୁ ତ।
ହଁ ମୋର
ହଁ ଠିକ ଶୁଣା ଅଛି।
ହ ଆଛା ଶୁଭ ସ
କଣ ଶୁଭ ସକାଳ।
ହଁ।
କଣ କରୁ ଉଠିକି ଫ୍ରେଶ ହେଇକି ଏଇ ବସିଛି ଆଉ ଆପଣ
ମୁଁ ଟିକେ ଉଠିକି ଫାଷ୍ଟ ଗରମ ପାଣି ପିଇକି ଜସ୍ ଟିକେ ଏବେ ଗଛରେ ଟିକେ ପାଣି ଫାଣି ଦଉଛି।
ଆଚ୍ଛା ହଁ ଆଉ ଯୋଉ ଘରେ ସମସ୍ତେ ଉଠି ପଲେଣି ନା ଶୋଇଛନ୍ତି।
ହଁ ହଁ ସମସ୍ତେ ଉଠିଲେଣି। ଉଠିଲେଣି ସମସ୍ତେ ଇଏ ମୋ ହଜବେଣ୍ଡ ତ ଚାରିଟା ରାତି ରୁ ଉଠି ଯାଆନ୍ତି। କିନ୍ତୁ ଆମେ ଟିକେ ଅ ମାନେ ଅଳସୁ ଆମେ ଉଠିଲା ବେଳକୁ ସାତଟା ହେଇଯା ଛଅଟା ସାତଟା ପୁଅ ଛଅଟାରେ ଉଠେ ମୁଁ ସାତଟା। ଏଇ ଯେ ଏଇ ରାତିରେ ଟିକ କାମ ଫାମ ମାନେ ଅଧିକା ରହେ ବୋଲି ଟିକେ ଲେଟରେ ଶୁଯାଏ ଏଇଆ। ହଁ।
ହଁ ମାନେ ଆମର ବି ମୋ ବାବା ହଉଛି ମାନେ ସିଏ କ ନା ସକାଳୁ ସବୁଦିନ ମନ୍ଦିର ଯାଆନ୍ତି। ପୁରା।
ଆଛା ବହୁତ ଭଲ କଥା।
ତ ସିଏ ସବୁ ଦିନ ସକାଳ ଚାରିଟାରେ ଉଠିକି ଗାଧୋଇବାଧେଇକି ମାନେ ଏଇଟା ହେଇଗଲାଣି ଲାଷ୍ଟ। ଚାରି ପାଞ୍ଚ ବର୍ଷ ହେଲାଣି ଡେଲି ହିଁ ଡେଲି ସକାଳୁ ଗାଧେଇକି ମାନେ ମନ୍ଦିର ଯିବେ ତାପରେ ଯାଇକି ଯା ମାନେ ସେ ଯେତେ ଖରା ବର୍ଷା ତୁଫାନ ଯାହା ହେଲେ ବି ସେଇଟା ଯିବାଟା ମାନେ ଗୋ ଗୋଟେ ଥର ତ ଦିନକୁ ଯିବାଟା ସିଓର ଆଉ ଯଦି ଅତି କେତେବେଳେ ଜୋରରେ ବର୍ଷା ହେଲା ତ ଯଦି ଯାଇ ନଥିବେ ସେଇ ଟାଇମ ରେ ତ ତାର ଆଉ ଟିକେ ଟାଇମ ଛାଡିକି ଯିବାେ ପଛେ ସେ ଯିବେ କିନ୍ତୁ?
ଭଲ କଥା ବହୁତ ଭଲ କଥା ମନ୍ଦିର ପାଖରେ ବ
ମାନେ ଆଗରୁ ଯୋଉ ମାନେ ଯାହା ହେଲେ ବି ତିନି ଚାରି ପାଞ୍ଚ କିଲୋମିଟର ଯାହାହଲେ ବି
ତାପରେ ଓହୋ ଏତେ ବାଟ
ହଁ ହଁ ଆ ମାନେ ସିଏ ଗୋ ଟିକେ ମାନେ ଆଗରୁ ଆମେ ଯୋଉଠି ରହୁଥିଲୁ ସେଇଠୁ ବି ଟିକେ ଡିଷ୍ଟାନ୍ସ ହବ କିନ୍ତୁ ମାନେ ସେ ଯୋଉ ଭୁବନେଶ୍ଵର ଗୌରୀ ମନ୍ଦିରରେ ଜାଣିଥିବେ ଆପଣ।
ଉୁଁ ଗୌରୀ ମନ୍ଦିର ମାନେ ଲିଙ୍ଗରାଜ ପାଖାପାଖି।
ହଁ ସେ ଲିଙ୍ଗରାଜ ପାଖରେ ହିଁ କେଦାର ଗୌର ମନ୍ଦିର ଅ
କେଦାର ଗୌରୀ ଆଛା ହଁ କେଦାର ଗୌରୀ ଓହୋ। ତମେ ପଢୁଛ ବୋଧେ।
ଆଜ୍ଞା ହଁ।
ଆଁ।
ତ ସେ ମୁଁ ପ୍ଲସ ଥ୍ରୀ ସେକେଣ୍ଡୟର।
ଆଛା।
ଆଜ୍ଞା ହଁ ହଁ। ଆପଣ ଯୋଉ ଆଜ୍ଞା। ହଁ କଲେଜ ଯାଉଛି ଆଜି ଛୁଟି ଅଛି ମାନେ ମୋହରମ ପାଇଁ ଆଜି ଛୁଟି ଅଛି ତ ଯାଇନି ଆଉ।
ଆଛା। ମୁଁ ବି ତମର କେତେ ଜଣ ସେଇ ସାଙ୍ଗ ପୂଜ୍ୟପିର କଥା ହେଇଛି ବି ତାଙ୍କ ସାଙ୍ଗରେ।
ହଁ ମୋର ଅଛନ୍ତି ବହୁତ ସାରା।
ହଁ ମୁଁ ସେଇଠୁ ଜାଣିପାରିଲି।
ଆଜ୍ଞା ହଁ।
କଥା ହେଇଛି ସେମାନେଙ୍କ ଭି ଆ ଅଲଗା ଅଲଗା ମାନେ ଗୋଟେ କ୍ଲାସ ର ରହୁଛ ନା ଅଲଗା ଅଲଗା।
ଏ ସବୁ ଆମେ ଗୋଟିଏ ହିଁ ଗୋଟିଏ ହିଁ ତ ଅଛୁ ବହୁତ୍ ଜଣ ଅଛୁ ପାଞ୍ଚ ସାତ ଆଠ ଜଣ।
ଅ ହ।
କଥା ହେଇଯାଇଥିବେ କାସ୍ ତ ଆଉ।
ହୁଁ ଆଉ ତମ ମାମା।
ସିଏ ଠାକୁର ପୂଜା ସାରି ସାଇଲେଣି ଏବେ ସେ କଣ କରୁଚନ୍ତି ସେ ସେପଟେ ବୋଧେ ରୋସେଇ କଣ କରୁଥିବେ ହଁ ହଁ।
ଜଲଦି ଜଲଦି ସବୁ କାମ ହୁଁ ଆଉ ତମେ ଭାଇ ଭଉଣୀ।
ଏଇ ମୁଁ ଜଣେ ହିଁ।
ଜଣେ ନା ଆଚ୍ଛା ଯା ଅଉ। ଆଉ ତମର କଣ ଏମ ଅଛି?
ମୋର ଏବେ ମୁଁ ପ୍ଲସ୍ ଥ୍ରୀ କରୁଛି ମାନେ ପ୍ଲସ୍ ଥ୍ରୀ ଗୋଟେ ସାଇଡ ଅପସନ ରଖିଛି। ତାପରେ ଗୋଟେ ବ୍ୟାଙ୍କିଙ୍ଗ ପାଇଁ ପ୍ରିପେୟାର ହେଉଛି।
ଆଛା।
ଏବେ ହିଁ କିଛି ମା ସବୁ ମାନେ ଗୋଟେ କୋର୍ସ କରିଛି ମାନେ ତ ମାସେ ମାସେ ଖଣ୍ଡେ ହେଇଛି କରୁଛି ତ। ଏପଟେ ସାଇଡ ରେ ଗୋଟେ ପ୍ଲ ଥ୍ରୀ ଅପସନ ଅ ଛି କିନ୍ତୁ ସେପଟେ ଗ୍ରାଜୁଏସନ ସାର୍ଟିଫିକେଟ ଟା ଦରକାର ଯାହାହଲେ ବି ସେଇଥିପାଇଁ ତ ଏବେ ଗ୍ରାଜୁଏସନ ସରିଗଲା ପରେ ଏଗ୍ଜାମ ଦେବି ଆଉ।
ଆଛା କୋଉଠି କୋଚିଂ ନଉଛ।
ନାଇଁ ମୁଁ ଅନଲାଇନ୍।
ଅନଲାଇନ ଅନଲାଇନ କୁ କାହା ପାଖରେ ଫିଜିକିସ୍‌।
ଆଜ୍ଞା ହଁ।
ଫିସିକ୍ସ ବାଲା ନା ଆ
ଆଜ୍ଞା ହଁ ତ। ମୁଁ ଆକ୍ଚୁଆଲି ଦେଖୁଥିଲି ମାନେ ଫିଜିକସ୍ ବାଲାର ଅଫ୍ଲାଇନ୍ ନାହିଁ। ବ୍ୟା ବ୍ୟାଙ୍କିଂ କୋଚିଂ ପାଇଁ ନାହିଁ ଅକ୍ଚୁଆଲି।
ଉଁ ହୁଁ ହୁଁ।
ତ ସେଥିପାଇଁ ଅନଲାଇନ ନବାକୁ ପଡିଲା। ତାପରେ ବି ମାନେ କଲେଜ ଯାଇକି ଆଉ ଟାଇମ ହେଇନଥାନ୍ତା, ତ ମାନେ ସବୁଆଡୁ ଟାଇମ ହେଇନଥାନ୍ତା ତ ସେ ସେଥିପାଇଁ ହିଁ କାରଣ କଲେଜ ଟା ପୁରା ରହିଯାଉଛି ଏବେ ତ ମାନେ ହେଇନି ବ ସେ ରହିଯାଉଛି। ଦଶଟା ରୁ ପାଞ୍ଚଟା ତ ହେଇପାରିବନି। ସେଥିପାଇଁ ଅନଲାଇନ କୋଚିଂ ଆଉ
ଆଚ୍ଛା ଭଲ ଭଲ। ଭଲ ମନ ଦେଇକି ପାଠ ପଢ। ତମର ମାନେ ସବୁ ଆଶା ପୂରଣ ହଉ, ଲକ୍ଷ୍ୟ ପୂରଣ ହଉ।
ଆଜ୍ଞା ହଁ। ଆପଣ ଯୋଉ ମାନେ ଗାଧେଇ ସାରିଲେଣି?
ନା ନା ମୁଁ ଗାଧେଇନି। ମୁଁ କହୁଥିଲି, ଟିକେ ଲେଟ ରେ ଉ ଉଠିଲିନା ଟିକେ ପାଣି ଫାଣି ଦେବି। ତାପରେ ଟିକେ ସ ସଖାଳୁ ଆମର ଟିକେ ଜୁସ୍ ଫୁସ୍ ହବ। ସେ ଅଁଳା ଗାଜର ବିଟ୍ ଏଗୁଡା ସବୁ।
ଆଚ୍ଛା ହଁ ଭଲ। ହଁ, ସେଟା ହେଲଦି ବହୁତ ହଁ।
ହଁ ସେଇଗୁଡା ଟିକେ ହବ। ତାପରେ ସେ ବାସନ ଫାସନ ମଜା ମଜି ଅଛି କାମ ଟିକେ। କରିବି ମୁଁ ଯେହେତୁ ଶୀଘ୍ର ଉଠେନି। ମୋ କାମ ଗୁଡା ସବୁ ପଡିକି ରହିଛି, ସେଇ ଗାଧେଇଲା ବେଳକୁ ସେଇ ହେଇଯାଏ ନଅଟା ପାଖାପାଖି।
ହଁ ଆଉ ମାନେ ବ୍ରେକଫାଷ୍ଟ କେହି ଖାଆନ୍ତି ନା ମାନେ
ନାଇଁ ନାଇଁ ହଁ ଜଳଖିଆ ଖାଆନ୍ତି ନା ଜଳଖିଆ କିଣିକି ନାଇଁ ବାହାରୁ ନାଇଁ। ଜଳଖିଆ ଏମିତି କେତେବେଳେ ରୁଟି ଭଜା।
ହଁ ହଁ ହଁ ହଁ ବାସ୍।
କଣ ଯାହା ଘରରେ ଥିବ ସେଇୟା ଆଉ। ପ୍ରାୟତଃ ଆମେ କିଣିକି ଖାଇବାକୁ ପସନ୍ଦ କରୁନା। କାରଣ ବାହାର ଜିନିଷ ତ ତମେ ଜାଣିଛ, ଦେହ ପାଇଁ କେତେ ଖରାପସେ। ତେଲ ଯେ ତମେ ଦେଖିପାରିବନି। ଆଉ କୋଉଦିିନ ସେମ୍ ସେମିତି ମନ ହେଲା କଣ ଟିକେ ଖାଇବାକୁ। ଚେଷ୍ଟା କରେ ବନେଇବାକୁ ଘରେ, ନହେଲେ ବାହାରୁ କିଣିକି ଅଣାଯାଏ ଏଇଆ ଆଉ। ତମେ ଜଳଖିଆ କରିସାରିଲଣି?
ନାଇଁ ମୁଁ ତ ଉଠିଲି ଏବେ ବ୍ରସ୍ କରିନି ଏଯାଏ। କିନ୍ତୁ ମାନେ ହଁ, ଆଉ ମୁଁ ଆ ଆଗରୁ ମାନେ ମୋର ଏବେ ଟିକେ ଅଭ୍ୟାସ ହେଇଯାଇଛି ମାନେ ସବୁଦିନ ସକାଳୁ ହିଁ କଲେଜ ପଳଉଛି ତ ସକାଳୁ ମାମା ଡେଲି ଭାତ ଦେଇ ଦଉଛନ୍ତି ଖାଇବାକୁ।
ହଁ ଭଲ। ଆକ୍ଚୁଆଲି ମୋର ପୁଅ ସିଏ ଆକ୍ଚୁଆଲି ତାର ଏବେ ବିଟେକ୍ ଥାର୍ଡ ଇୟର।
ହଁ ହଁ ହଁ।
ସେ ତ ଏଇଠି ପାଖରେ ଗୋଟେ କଲେଜ ରେ ପଢୁଛି। ତ ତାଙ୍କର କ୍ଲାସ୍ ହଁ କଲେଜ ର ତ ନାଁ ଟା ଇଏ ହବନି କହୁନି। କିନ୍ତୁ ଏ ପାଖରେ। ହଁ ତ ସେ ସେଥିପାଇଁ ସିଏ ସେମତି ତାଙ୍କ କ୍ଲାସ ଷ୍ଟାର୍ଟ ହେଇଯାଉଛି ବେଳେ ବେଳେ ମାନେ କଣ କି ତାର ସେକେଣ୍ଡ ଇୟର ରେ ଷ୍ଟାର୍ଟ ହେଇଗଲା ସାଢେ ଆଠଟା।
ହଁ ହଁ ହଁ।
ତ ସାଢେ ଆଠଟା ରୁ ତମେ କଣ ଦବ ଛୁଆ କଣ ଖାଇଯିବ ଆସିଲା ବେଳକୁ ହେଇଯାଉଛି ସାଢେ ତିନିଟା ଚାରଟା। ତ କେତେ ମାନେ ବହୁତ ଲମ୍ବା ପିରିୟଡ ହେଇଯାଉଛି ନା।
ଆଜ୍ଞା ହଁ।
ତ ଏବେ ଚେଞ୍ଜ କରିଥିଲେ ସେଇ ନଅଟା ସାଢେ ନଅଟା ସୁଦ୍ଧା ଯାଇକି କ୍ଲାସ ଷ୍ଟାର୍ଟ ହଉଥିଲା ମୁଁ ତାକୁ ସେ ଭାତ ହିଁ ଦେଇଦିଏ। କାରଣ ଭାତ ଟା ଖାଇ ଦେଇେଇକି ଗଲେ ରହିଲା। ବରଂ ଜଳଖିଆ ତମେ ହଁ ବାରଟା ସାଢେ ବାରଟା ବେଳକୁ କିଛି ବି ଟିଫିିନ ଦେଇଦେଲେ ହଁ। ଖାଇଦବ। ଆଉ ଏମିତି ଏତେ ନଅଟା ରୁ ପାଞ୍ଚଟା ହେଲା ବେଳକୁ ବି ବହୁତ ଇଏ। ଅ -ଛୁଆ ଗୁଡା ଯାହାବି ହେଲେ ଭାତ୍ ତଟା ତ ସେମିତି ଚାରି ପାଞ୍ଚଟା ଡବା ନେଇକି ଆଉ କଲେଜ ଯାଇପାରିବନି ମୁଁ ବି ତାକୁ ସକାଳୁ ଭାତ ଦେଇଦିଏ। ଯା ହଉ ଭାତ ଡାଲମା ବେଶିକାଲି ଭାତ ଡାଲମା ଟା ଦିଏ। ମାନେ ଶୀଘ୍ର ହେଲା ସବୁ ଭେଜିଟେବୁଲ୍ସ
ହଁ ହଁ ଆମର ବି ମାନେ ଟିକେ ବେଶୀ ମାନେ ଆମର ପ୍ରାୟ ସୋମବାର ମାନେ ମଙ୍ଗଳବାର ଗୋଟେ ଗୁରୁବାର ଗୋଟେ। ମାନେ ଆମର ସବୁ ପୁରା ବିନା ପିଆଜ ରସୁଣ ବାଲା ସେଇ ଟାଇମ ରେ ମାମା ସବୁବେଳେ ପ୍ରାୟ ହିଁ ନାଇଁଟୀ ପରସେଣ୍ଟ ଟାଇମ ସବୁବେଳେ ଭାତ ଡାଲମା।
ହୁଁ ସେଇଟା ଦେହ ପାଇଁ ଭଲ ନା କାରଣ ତମେ ସବୁ ଭେ ପଡିଲା ନା ପରିବା।
ପରିବା ଆଜ୍ଞା ହଁ।
ପଡିଲେ ପରିବା ପ ଏମିତି ତ ଆମେମାନେ ଖାଇବାକୁ ଯୋଉ ପରିବା ଅଲଗା ଅଲଗା ତ ଖାଇପାରିବାନି। ଇ ଡାଲମାରେ ଟିକେ ମିଶେଇଲେ ଆମ ପରିବା ଟା ଟିକେ ଚକଟି ଚକଟି ଖାଇଦେଲେ। ଦେହକୁ ଟିକେ ଭଲ ଆଉ।
ଆଜ୍ଞା ହଁ ଠିକ କହିଲେ ଆପଣ। ଡାଲମା ଟା ବି ଟିକେ ଜଲଦି ହେଇଯାଏ ନା ତ
ହଁ ହଁ ହଁ ଆଉ ତମେ ଡାଲି ନର୍ମାଲ ଆଳୁ ଭର୍ତ୍ତା କେତେ ଖାଇବ ଆଳୁ ତ ବେଶୀ ଖାଇବା ଠିକ୍ ନୁହଁ।
ହ ହଁ ହଁ।
ବ ବ କିନ୍ତୁ ଡାଲମାଟାରେ କଣ ଯେହେତ ତ ସବୁ ପରିବାଟା ପଡୁଛି ସେଟା ହେଲ ସ୍ଵାସ୍ଥ୍ୟ ପାଇଁ ଭଲ ଆଉ। ତ ସେଇ ଖାଇଦେଇକି ଯାଏ। ସେ ଟିଫିନ ଏମିତି ପରଟା ଭଜା ଉ ଉପମା ତ ନିଏନି ଜମା କାରଣ ଉପମା ଟା ରହି ହିଲା ମାନେ ଟିଫିନରେ ମାନେ ଟାଣ ହେଇଯାଏ ଇଚ୍ଛା ମାନେ ଗରମ ଖାଇପାରିବ। ଉପମାଟା ରହିଲା ମାନେ ଟି ଟିକେ ମାନେ
ହଁ ହଁ ହଁ ହଁ ହଁ ବୁଝୁଚି।
ତ ସେଇ ଏମତି ନର୍ମାଲ ବ୍ରେଡ ଫ୍ରେଡ ସନ୍ଦୁଇସ୍ ଫ୍ୟାଣ୍ଡିଚ ବଗରା ଏମିତି ଯୋଉଟା ଦେଲେ।
ଆମର ବି ସେଇ ଦଶଟା ରୁ ପାଞ୍ଚଟା ବାଖା ନା ତ ପଳେଇ ଆସେ ସେଇ ଗୋଟେ ଦିଟା ବେଳେ ଟିକେ ମାନେ ସେଇଠି ଟିଫିନ କରିଦିଏ ଆଉ ଆଜ୍ଞା।
ଓହୋ ହୋ ଭଲ ଭଲ ଆଉ ପଢ଼ା ପଢ଼ି ନିଜେ ନିଜେ କର ଘରେ ନା।
ହଁ ନିଜେ ନିଜେ ମାନେ ଯୋଉ ପୁରା ଆସନ୍ଧ୍ୟା ବେଳେ ଆସିକି ଆଉ ତ ଟାଇ ହୁଏନି। ଏଇ ସକାଳେ ଯଉ
ହୁଁ ହୁଁ।
ଏବେ ତମେ କଲେଜ ତ ଏବେ ଖୋଲିଲା ତ ଠିକ ସେ ବେଶ ତ ନହେଲେ ଯୋଉ ଆଉ କିଛି ଦିନ ଟିକେ ଟାଇମ ଲାଗିବ।
ହଁ।
ପିଲା ଏ ପର୍ଯ୍ୟନ୍ତ ଆସି ନାହାନ୍ତି। ଦୂରରେ ରହନ୍ତି ହଷ୍ଟେଲରେ ସେମାନେ ଆସିନାହାନ୍ତି। ଆସିଲେ ଷ୍ଟାର୍ଟ ହବ ଆଉ।
ହୁଁ ହୁଁ ହୁଁ।
ଆଜ୍ଞା ହଉ ଆଜ୍ଞା।
ହଁ ହଁ ହଁ। ରଖ।